ହ ହାଲୋ । ହଁ କୋଉଠିକି? ହୁଁ। ହାଲୋ
ଅ
ହାଲୋ।
ଆଉ ଘରେ ବସଚି।
ହଁ ସେଟା ସେ ନେଟୱାର୍କ ପରେ ଶୁଭୁଚି ଟିକେ। ନେଟୱାର୍କ ପାଉନି ଟିକେ ସ୍ଳୋ ଚାଲୁଛି ଆଉ।
ଶୁଭା ଯାଉନି?
ଆ ଶୁବୁଚି ନେଟ ଆସୁନି।
ହାଲୋ।
ଆ ହଁ ଶୁଭୁଚି କଲ କାଟି ହୋଉନି।
ଓହୋ ଏଇ ସିମି ବୋହୁତ ଖରାପ ଚାଲିଚି ଆଉ ସେଥିପାଇ ଆଉ ତମେ କଣ କରୁଚ?
ମୁଇଁ ତ ଶୋଇଥିଲି ଆଉ
ଓହୋ ଅଉ ଖାଇସାରିଲୁଣି?
ହୁଁ।
ହୋଉ।
ହାଲୋ।
ହାଲୋ।
ହଁଅଁ।
ଓହୋ। ନା କହିଦେବି।
ମୋ କଥାଟା ଡେରିରେ ଶୁଣୁଚି ଆଉ।
ଓ କଣ ସେ କଣ ଖାଇଲ ମୁଁ କଣ ପଚାରୁଚି ଶୁଭୁନି?
ବାଇ ପାସରେ ଓଲେହିଲା।
ମୁଁ କହୁଚି କଣ ଖାଇଚ?
ହୋଟେଲରେ ଖାଉଛି ଭାର ପନିର ତରକାରୀ ଆଳୁ ଭଜା ଆଉ।
ଓହୋ ଭଲ ହେଇଥିଲାନା।
ଆଓ।
କିଏ ରୋଷେଇ କରିଥିଲା କିଏ।
ତମ ଭଉଣି।
ଉୁଁ ସେ ରୋଷେଇ କରି ଶିଖିଛି।
ହଁ।
ଅଁ ବରଦା ଛକ ସେ।
ସେ ସାନ।
ଆହ।
ଆଉ ତମେ ଖାଇଚ?
ହୁଁ।
କଣ ଖାଇଚ?
ମୁଁ ସେଭାତ ଆଉ ଉୁଁ ସୋୟାବିନ ତରକାରୀ ଆଉ
ଭଲ ଲାଗିଥିବ।
ଅଁ ସେମିତି ଆଉ
ପଢାପଢି କଣ ଚାଲିଚି କଣ?
ଏଇ ଏଁ ପଢୁଚେ ପ୍ଲସ୍ ଥ୍ରୀ କରୁଚେ। ଆଉ ତମେ।
ଏଇ ଜଷ୍ଟ ସରିଲା ପ୍ଲସ ଥ୍ରୀ ଆଉ।
ଓହୋ ଆଉ କିଛି ଗେମ ଫେମ ଖେଳନା ଖେଳଣି।
ହଁଏ ମୁଁ ପଢୁଛି ପରା।
ଅଁ ସବୁ ଜାଣିଛନା କଉଛୁ ମିଛରେ କେମତି କଣ ଖେଳହୁଏ?
ହଁ ପଚାରନ୍ତୁ। ଆଉ ଉଇରାନଙ୍କର ଫାଷ୍ଟ। ଯୋଉ ମ୍ୟାପଟା ପାଷ୍ଟେ ମାନେ ଫାଷ୍ଟେ ଜାଗାଟା କୋଉଟା ଯୋଉଠି ବହୁତୁ ଲସ ହଉଥିଲା।
ଆଁ ବହୁତ।
ଆଇଁ ମୁଁ କହୁଛି ଇରାନର କୋଉ ଜାଗାରେ ଫାଷ୍ଟ ବହୁତ ଫାଇଟି ହଉଥିଲା। ପାଷ୍ଟେ ମାନେ ଆଁ।
ଭୋଜି ଦେଇ କଲ
ଉୁଁ ହୁଁ ଅହୋ
ଏହେ ଶହେ ପଚିଶି।
ଓ
ତମେ ଖାଇଦବା।
ହଁ ମୁଁବି କରେ ସେମିତି ଥାଉ।
କଣଟା?
ନୂଆ ବିଞ୍ଚଣା ବିଞ୍ଚଣା।
ଇଏ ଚାଲି ଚାଲି ଚାଲିଗଲା।
ହଁ ଖେଳୁଥିଲି ଭାଇ ମୋବାଇଲରେ। ଆଉ ସେ ଭୋର ସୋଇଥିବ ମୁଁ ସେତେବେଳେ ଖାଲି ତା ଫୋନଟା ପାଇବି। ହଉଛି ସେଟା ହେଲା ସେ ଖାଲି ସେଇ ପଟା ଧରିକି ଖାଲି ଖେଳେଇ ଦେଉଥିଲେ ଆଉ।
ଓହୋ।
ଆଁ?
ନା କନ୍ୟା ହଁ।
ହୁଁ ହୁଁ।
ଏ ଖେଳ କେମିତି ଭଲ ପ୍ରିଣ୍ଟ ସିଖିଚ ନାଁ ସେକେଣ୍ଡ ହ୍ୟାଣ୍ଡ?
ହଁ ସେମିତି ଆଉ।
କେମିତି?
ହଁ ହଁ।
ମୁଁ କହିଲି କେମିତିକା ଆଣି ସିକିଚ?
ଶୁଭା ଯାଉନି କଣ କହୁଚ?
କହିଲି ସିବି କେତେ ରଖିଲ।
ହାଲୋ।
ହାଲୋ।
ହଁ ହଁ ଏଟା ଏଇଟା।
ହୁଁ ହୁଁ କେଜି କେତେ?
କଥା ବା କାଟି କାଟି ଆସୁଚି ଶୁଣାଯାଉନି।
କେବି କେତେ ଥେଲା। ହାଲୋ ଶୁବୁଚି।
ହଁ ହଁ ଏବେ ଟିକେ ଟିକେ ସୁବୁଚି ସେଇଆପା ବାଧୁଚି ନା।
ହାଲୋ କେଡ଼ି କେତେଥିଲା।
ଏ ଏବେ କୁହ କଣ କହୁଛ?
ମୁଁ କହିଲେ କେଡି କେତେ ଥିଲା ତମର?
ଓହୋ କେଟି କେଟି ଥିଲା ସେ ହୁଁ ଚାରି ନହେଲେ ତିନି ଏମିତି ଥିବ ଆଉ।
ଏ ଆଛା। ମୋର ଦଶ ବାର ଏମିତି ଆଉ। ଆଉ
କୋଉ ମୋବାଇଲ ଧରିଚ କି?
ମୋର ରିଅଲମି ର
ଆଉ ମୋର କୋଉଠିଟି ଫୋଟି ଚିପି ଦେଇଚି।
ହୁଁ।
ଲ ପରେ ବହୁତ ଗେମ ବାର ବାର ବ୍ୟାକ ହେଇଯାଏ। ହ୍ୟାଙ୍ଗ ହୁଏ ସେଇଥିପାଇଁ ରଖିବାରୁନି ନହେଲେ ନାଇଣ୍ଟି ଯିଏ ସିଏ ରଖିଦବ ଏବେ।
ଓହୋ। ମୋର ତ ଭଲ ଚାଲ ଆଉ ନାଁ ଏବେ ଲ୍ୟାକ ହଉଚି ଛେରା ଛେତେ
ଆଉ ଅଲଗା କିଛି କର କି? ଭିଡିଓ ଫିଡିଓ କିଛି ବନାଅ କି?
ହଁ ମୁଁ ଇନଷ୍ଟାଗ୍ରାମରେ ଭିଡିଓ ବନାଏ ଛାଡ଼େ। ସେ ମୋ ଭିଡିଓ ନୁହଁ ସିନେମାଟା ଭିଡିଓ ଗୁରା ଆଉ।
ଓହୋ ଜୁକ୍ସ ସୁକ୍ସ ଆସେ ନା।
ହଁ ଗୋଟେ ଥର ତ ଯାଇଛି ତିନି ଲକ୍ଷ ଗୋଟେ ଦୁଇ ଲକ୍ଷ।
ଏତେ ପଳେଇଛି?
ହଁ।
ଆଉ ଲାଇକ୍ କେତେ ଅଛି?
ଲାଇକ୍ ଗୋଟେରେ ଚାଳିଶ ହଜାର ଆଉ ଗୋଟେରେ ସ ଗୋଟେରେ ପଇଁଚାଳିଶ ହଜାର ଆଉ ଗୋଟେରେ କୋଡିଏ ହଜାର କି ପଚିଶ ହଜାର ଥିବ ଆଉ।
ଓହୋ। ଏତେ ଭିୟୁ ସେତେ ଲାଇକ୍ ପାଉଛ ସେ ଟଙ୍କା ଫଙ୍କା ମିଳୁଛି ନା?
ଦଦନାସଲେ ମନ ଟେ ଧାନ ଚନ ମି
ଓ ହୋ ହ ରେଗୁଲାର ଛାଡ଼ିଲ।
ନା ଛାଡିଥିଲି ତାପରେ ଫାଷ୍ଟ ହେଇଗଲା। ତାପରେ ଆଉ ଅଳ୍ପ ଅଳ୍ପ ଗଲା ଗଲା ରୁ ରଖଦେଲି ଆଉ।
ହଁ ଓଁ ହୋ ଆଉ ରଜରେ କୋଉଠି ବୁଲି ବୁଲିବାକୁ ଯାଇଥିଲ?
ହୁଁ।
କୋଉଠି?
ଏଇ ଯାଇଥିଲି ଦେଓଗଡ ଆଉ।
ହୁଁ।
ସେଟା ପାହା କ ବହୁତ ବାଡ ସେ ବି ତ ଗୋଟେ ଅଛି ସେ ତାସ ନେଲା ଚାଳିଶ ଟଙ୍କା ଦେଲା ଜଣଙ୍କର।
ଉଁ।
ଆ ସେ ବସି ଯେ ସେଇ ଚଢି ଚାରିଟା ଖରାରେ ମାନେ ପୁରା ଯୋଉ। ପାର୍ ଫାର୍ଦ ଜୋଡ଼ ତ ଖରିଲ
ହୁଁ।
ସେଗୁଡା ପରା ବଢିଆ ଶୁଣେଇଥିଲା। ସେ ସିଡ଼ି ହେଲା ବୋଧେ ହେଲାଣି ଶହେ ଖଣ୍ଡେ ସିଡ଼ି। ଶହେ ସିଡ଼ି ଚଢ଼ିକି ଗଲୁ। ସେପଟେ ସବୁ ଭଙ୍ଗା ଭଙ୍ଗା ଘର ଯୋଉ ପୁରୁଣାକାଳିଆ। ଥିଲାଥିଲା ଆଠ ବଥିଲା ହାଲୋ।
ହଁ।
ହୁଁ ସେଇ ଭଳିଆ ଆଉ।
ନାଁ ଟିକେ ଏଇ ମୋବାଇଲଟା ରଖିଥିଲ କି?
ତମେ ଯାଇଛ ନା
ନା ଯାଇନି, ଭଲ ଲାଗୁନି। ଭଲ ଲାଗୁନଥିଲା ବୋଲି ଯାଇନି ଆଉ।
ହୁଁ ହୁଁ। ପଢ଼ା ପଢି ଚାଲିଛି ନା ସରିଲା?
ନାଁ ଏବେ ତ ଚାଲୁଛି।
ଆଉ କଣ କରୁଛ କଣ?
ମୁଁ ପ୍ଲସ୍ ଥ୍ରୀ କରୁଛି।
ଭଲ କରୁଛ ତା ହେଲେ।
ଘରେ ସେଇ ମୋବାଇଲ ଦେଖୁଥିଲି।
ଆଉ କାମ କାମ?
କାମ ଦେଖିବା ଲେଟରେ ଖୁଚୁରା କାମ ସେରା କରିଦିଏ ଆଉ।
ଖୁଚୁରା କାମ?
ହୁଁ ନ ହେଲେ ସେଇ କେବେ କେବେ ଘର ସେଫ ଏ ସବୁ କରିଦିଏ ଆଉ।
ଓ ହୋ ଘରେ କିଏ କିଏ ଅଛନ୍ତି?
ଘରେ ବାପା ମା ଭାଇ ଭଉଣୀ ମୁଁ। ଆଉ ତମ
ଭାଇ ଭଉଣୀ
ହ୍
ଭାଇ କରେ କଣ?
ଭାଇ ମେଡିସିନ ଦୋକାନରେ ରହୁଛି। କରୁଛି ଆଉ।
ଆଉ
ଆ
ଭଉଣୀ?
ଭଉଣୀ ର ପ୍ଲସ୍ ଟୁ
ଓ।
ନା ନା କେତେ କଣ ପଢିଛ?
ନା କିିଛି
ଉଁ?
କିଛି କରୁନି।
ନା ମୁଁ କେତେ ତ ଏବେ କେତେ କଣ ପଢିଛ ପଢିସାରିଛ କେତେ କଣ ପଢିଛ?
ମୁଁ ପ୍ଲସ୍ ଥ୍ରୀ କରିଛି।
ହଁ ତାପରେ କଣ କରିବ ପ୍ଲାନ୍ କଣ?
ଦେଖିଆ କଣ କରିବା ଆଉ।
ହୁଁ।
ତମେ କଣ କରିବ?
ଉଁ?
ପ୍ଲସ୍ ଥ୍ରୀ ପରେ କଣ କରିବ?
ହ ହଁ।
ହ୍ୟାଲୋ।
ହଁ।
ହଁ ରଖ ମତେ ଏବେ ନିଦ ଆସିଲାଣି ମୁଁ ଶୋଇବି।
ଟିକେ ରଖୁଛି ପରେ କଥା ହବା।